ମନିଂ।
ଭେରି ଗୁଡ଼୍ ମର୍ନିଂ।
ଆଉ ସକାଳୁ ସକାଳୁ କଣ ସବୁ ନାସ୍ତା ଫାସ୍ତା ସରିଲାଣି?
ନାସ୍ତା ସରିଲାଣି। ମାନେ ବନା ହେଇଛି ଅଧା ଖାଇଛନ୍ତି ଅଧା ଖାଇନାହାନ୍ତି ଆଉ।
ହ ହୁଁ ଅଫିସ ଯିବା ଲୋକ ସବୁ ଖାଇ ଦେଇଥିବେ ଆଉ। ଆ ଆଉ ଆଜି ତ ସ୍କୁଲ୍
ତ ସ୍କୁଲ ଛୁଟି ଅଛି
ହଁ ଆଜି ସ୍କୁଲ ଛୁଟି ଅଛି। ଆଉ ଛୁଆ ମାନେ ଘରେ ଅଛନ୍ତି ନା? ଟ୍ୟୁସନ ଯାଇଛନ୍ତି।
ଟିଉସନ୍ ଗୋଟେ ଯାଇଛି ଆଉ ଗୋଟେ ଘରେ ଅଛି ଆଉ।
ଆଉ ଗୋଟେ ଘରେ ଅଛି।
ହୁଁ।
ଆଜି କଣ ନାସ୍ତା ବନେଇଛନ୍ତି?
ଆଜି ନାସ୍ତା ହେଇଛି ରୁଟି।
ଉଁ ଖାଲି ରୁଟି ଆଉ ତ କିଛି ହେଇଥିବ ନା।
ନାଇଁ ନାଇଁ ରୁଟି କାଲିର ତରକାରି ଥିଲା ଏବେ ଖାଲି ରୁଟି କରିକି ଦେଇଦେଲି। ଆଉ ମୁଁ ରୁଟି ଖାଇବିନି ମୋ ପାଇଁ ଟିକେ ଚଟପଟି କଣ ଗୋଟେ କରିବି। କାରଣ ଆଜି ମୋ ନଣନ୍ଦ ଆସିବାର ଅଛି ତ
ହଁ ନ ନଣନ୍ଦ ଆସିବ ହେଲେ ପକୁଡି ଫକୁଡି ଛାଣିକି ରଖିଥାନ୍ତୁ ଆଉ।
ଏ ନାଇଁ ପକୁଡି ଛାଣିବିନି ସେଇ ଟାଇପ ର ମାନେ ଚଟାପଟ ଯେଉଟା ହଁ ପାଞ୍ଚ ମିନିଟରେ ଯେଉ ଯେଉ ନାସ୍ତାଟା ହେଇପାରିବ ଆଉ ଆମେ ତ ପିଆଜ ରସୁଣ ଖାଉନୁ ଆଳୁକୁ ତାକୁ ଟିକେ ଛୋଟ ଛୋଟ କରି କାଟିଦେବେ ନହେଲେ ତାକୁ ବନ୍ଧାକୋବି ଆଳୁ ଭୃସୁଙ୍ଗା ପତ୍ର ଧନିଆ ପତ୍ର ହେଲା ଏଇଗୁଡା ସବୁ ଛୋଟ ଛୋଟ କରି କାଟିକିରି ଟିକେ ବେସନ ସୁଜି ଆଟା ଏମିତି ଗୋଳିକିରି ହାଲକା ଫାଲକା ନାସ୍ତା ଆଉ।
ଓହୋ ସେଇଟା ଭଲ ଜଲଦି ବି ହେଇଯିବ ଆଉ ଟେଷ୍ଟି ବି ଲାଗିବ।
ସିଏ ଦଶ ମିନିଟରେ ମାନେ ରେଡ଼ି ହେ
ଆଉ କମ ତେଲରେ ବି ହବ। ବେଶୀ ବି ତେଲ ଖାଇବାଟା ଭଲ ନାହିଁ ନା ଆଉ ଆପଣଙ୍କ ଏରିଆ ରେ ତେଲ ରେଟ୍ କେମିତି ଅଛି?
ଏରିଆ ତ ସବୁଆଡେ ଠି ଠିକ୍ ମାନେ ସେମ ଡେଟ୍ ଆଉ।
ଓ ଆଉ ପେଟ୍ରୋଲ ରେଟ୍ ବି ଠିକ୍ ଅଛି?
ପେଟ୍ରୋଲ ବଢ଼ିଚି। ତେଲ ବଢ଼ିଚି ମାନେ ପେଟ୍ରୋଲ ବି ବଢ଼େଇଚି। ହଁ ସ୍କୁଟି ଚଲାଏ।
ହଁ ଆପଣଙ୍କର ଦୋକାନ ଅଛି ମାନେ ତ ସ୍କୁଟି ଚଲଉଥିବେ।
ହଁ ସ୍କୁଟି ଚଲାଏ କିନ୍ତୁ ଆମର ଇଏ ବାଲା। ପେଟ୍ରୋଲ ବାଲା ଆଉ ଇଲେକ୍ଟ୍ରିକ ବାଲା ନୁହେଁ।
ପେଟ୍ରୋଲ ବାଲା ଭଲ ସ୍କୁଟି ଟା। ଇଲେକ୍ଟ୍ରିକ ବାଲା ଟିକେ ଡର ଲାଗେ।
କମ୍ଫର୍ଟେବୁଲ୍ ଲାଗୁଚି ମୋତେ।
ହୁଁ କେତେ ବର୍ଷ ହେଲାଣି ସ୍କୁଟି ଚଲେଇଲେଣି?
ସ୍କୁଟି ଚଲେ଼ଇବାର ହେଇଗଲାଣି ଦଶ ବାର ବର୍ଷ ହେଇଗଲାଣି।
ଓ ହୋ ତାହଲେ ମ୍ୟାରେଜ ପରେ ଚଲେଇଲେ ନାଇଁ।
ହଁ।
ଓହୋ ଆଉ ଚା ଫା ପିଇଲେଣି?
ନାଇଁ ଚାହା ପିଇନି, ପାଣି ପିଇଚି ଆଉ ଆମର ଗୋଟେ ସକାଳୁ ଖିଆ ହଉଚି ଥାଲକୁନି ଆଉ ତ୍ରିପାଳି ଏମିତି ସବୁ ଖିଆ ହଉଚି ସେଇଟା ଦେହ ପାଇଁ ଦେଶୀ ଦେଶୀ ଜିନିଷଟା ସେଇଟା।
ଓହୋ।
ସେଇଟା କେବଳ ପକେଇକି ପାଣିରେ ପିଇଚି ଚାହା ପିଇନି କାରଣ ଏ ନଣନ୍ଦ ଆସିବ ତ ଏବେ।
ଓହ ଆସିନାହାନ୍ତି ନଣନ୍ଦ ଏତେ ସଖାଳୁ ଯିବେ ନଣନ୍ଦ ଆପଣଙ୍କର?
ହଁ ସକାଳୁ ଆସିିକି ସେ ପୁଣି ପଳେଇବ। ସିଏ ଗୋଟେ ଦିନ ପାଇଁ ଆସୁଛି ଥୋଡ଼ି।
ଓ ସେ ଯାଇକି ଖାଲି ନାସ୍ତା କରିକି ପଳେଇ ଆସେ।
ନାଇଁ ନାଇଁ ନାସ୍ତା କରିକି ନୁହଁ। ସେ ରୁହନ୍ତି ଦିନ ଯାକ ରୁହନ୍ତି କିନ୍ତୁ ରାତିକି ପଳାନ୍ତି ତାଙ୍କ ଘରେ ବି କେହି ନାହାନ୍ତି ନା।
ଓହୋ। ଆଉ ଆଜି ଲଞ୍ଚ ର ପ୍ଲାନିଂ କଣ ଅଛି?
ଲଞ୍ଚର ପ୍ଲାନିଂ ଅଛି ପଖାଳ ହବ ଆଜି। ଆଉ ଶାଗ ମୁଗ ହବ। ସଜନା ଶାଗ ମୁଗ।
ହୁଁ ଦେଶୀ ଜିନିଷ। ଆପଣଙ୍କର କଣ ଗଛ ଅଛି କି ସଜନା ଶାଗ ଗଛ?
ହଁ ଗଛ ଅଛି।
ଯାହା ହଉ ଭଲ ଡେଲି ଶାଗ ଖାଇବାକୁ ମିଳୁଥିବ।
ହଁ ଯେତେବେଳେ ଇଚ୍ଛା ସେତେବେଳେ ଟିକେ ଆଣିକି ତୋଳିକି କରିଦଉଚି କାରଣ ଅ ମତ ମୋତେ ତ ଦେଶୀ ଜିନିଷ ଟିକେ ଭଲ ଲାଗେ। ଶାଗ ମୁଗ ଚକଟା ଚକଟି ପ ଖାଳ ଏଇସବୁ।
ଦେଶୀ ଖାଇବା ଭଲ ଲାଗେ?
ଦେଶୀ ଖାଇବା ଭଲ ଲାଗେ ଆଉ ସବୁଦିନ ଶାଗ ହେଲେ ବି ମୋତେ ଭଲ ଲାଗେ।
ଶାଗ ଟା ବି ଦେହ ପାଇଁ ବହୁତ ଭଲ।
ବହୁତ ଭଲ ଆଖି ପାଇଁ ବି ବହୁତ ତ ଭଲ ଛୁଆମାନେ ଖାଉନାହାନ୍ତି। ଛୁଆମାନେ ଖାଉନାହାନ୍ତି ତାପରେ ଏମିତି ମାନେ କଣ ଭାତ ସହିତ ମିକ୍ସ କରିକି ଦେଇଦେଲେ ଜାଣି ପାରୁନାହାନ୍ତି।
ଛୁଆ ମାନେ ତ ନିହାତି ଖାଇବା କଥା। ତାଙ୍କ୍
ଖାଇବା କଥା ତ।
ଜରୁରୀ ନିହାତି ଛୁଆମାନଙ୍କ ପାଇଁ ଶାଗ ଆଉ ଭେଜିଟେବଲ ସବୁ।
ଭେଜିଟେବଲ ସବୁ।
ପନିପରିବା ସବୁ ଖାଇଲେ ଭଲ ନା ଆ।
ହଁ।
ଆଉ ଦୋକାନ ଯିବେନି?
ଦୋକାନ ଯାଇନି ଖରା ଟିକେ ବେଶୀ ହଉଛି ତ ଯାଇନି ଟିକେ ମୌସମ ଚେଞ୍ଜ ହେଲେ ଯିବା ଆଉ।
ହୁଁ ଆଉ ଆପଣଙ୍କର ଯୋଉ ଗରମ କେମିତି ହଉଛି ସେପଟେ?
ଗରମ ତ ଏବେଠାରୁ ଲାଗିଲାଣି।
ଆଜି ଆମର ଏପଟେ ବହୁତ ଗରମ ହଉଛି।
ନାଇଁ ଦୁଇ ତିନି ଦିନ ବର୍ଷା ହେଲା ଟିକେ ଚେଞ୍ଜ ହେଇଗଲା ଆଉ ସେଥିପାଇଁ ସ୍କୁଲ ବି ଖୋଲିଦେଲେ
ହଁ ସ୍କୁଲ ତ ସବୁଆଡେ ଖୋଲିଗଲା।
ପୁଣି ଏବେ ମାନେ ଟାଇମ୍ ଟେବୁଲ୍ ଚେଞ୍ଜ କରେଇଦେଲେ। ସେଇଭଳିଆ ଦୁଇଟା ହେଇଯାଉଛି ଛୁଆ ଆସିଲା ବେଳକୁ ସକାଳୁ ଯାଉଛନ୍ତି।
ହଁ ଛୁଆ ଆସିଲା ବେଳକୁ ବେଶୀ ଖରା ହେଇ
ବେଶୀ ଖରା ହେଇଯାଉଛି।
ଏବେ ଆଜି ବେଶୀ ଗରମ ହଉଛି ଗୁଳୁ ଗୁଳି ଆଜି ବେଶୀ ହଉଛି।
ହଁ।
ଆଉ ହଜବେଣ୍ଡ ଅଫିସ ପଳେଇଲେଣି?
ହଁ ପଳେଇଲେଣି।
କଣ ଖାଇ ଟିଫିିନ ନେଇକି ଯାଉଛନ୍ତି ନା ଆସୁଛନ୍ତି?
ଅ ଟିଫିନ ନେଇକି ଯାଉଛନ୍ତି।
ଆଉ ଆସୁନାହାନ୍ତି ଖାଇବା ପାଇଁ।
ନାଁଇ।
ଲଞ୍ଚ କରିବା ପାଇଁ ଆସୁନାହାନ୍ତି?
ନା। ଲଞ୍ଚ ଟିଫିନ୍ ସବୁ ଏକା ସାଙ୍ଗେ ନେଇକି ପଳଉଛି। ହଁ ସକାଳୁ ନଅ ପର୍ଯ୍ୟନ୍ତ
ପୁରା ବିଜି ରହୁଥିବେ ଆଉ।
ବିଜି
ତାପରେ ଦୋକାନ ଫୋକାନ ଯାଉଥିବେ ଆଉ।
ହଁ ତାପରେ ଦୋକାନ ଫୋକାନ ଯାଉଛି।
ହ ବିଜନେସ୍ ଲୋକ ଆପଣ ଆଉ। ଆଉ ଦୋକାନରେ ସବୁ କଣ କଣ ରଖିଛନ୍ତି?
ଦୋକାନରେ ଏମିତି କସ୍ମେଟିକ୍ ସବୁ ଯେମିତି କ୍ରିମ୍ ସବୁ ଚୁଡ଼ି ତାପରେ ଅଲ୍ ଭେରାଇଟି କଫି ଫପି ଛୁଆଙ୍ଗ ଙ୍କର ଲୁଡ଼ୁ କ୍ୟାରମ୍ ବୋର୍ଡ଼ ଆଉ ଛୁଆମାନଙ୍କର ଖେଳନା
ଓହୋ ଭେରାଇଟି ଷ୍ଟୋର୍ ବୋ
ଭେରାଇଟି ଷ୍ଟୋର୍
ଓହୋ କେତେବେଳେ ଯାଉଛନ୍ତି କେତେବେଳେ ଆସୁଛନ୍ତି।
ସକାଳ ନଅଟାରେ ଯାଏ ଆସେ ଗୋଟେରେ। ଆଉ ପାଞ୍ଚଟାରେ ଯିବି ସାତଟାରେ ଆସିବି।
ବହୁତ ଆପଣଙ୍କୁ କାମ କରିବାକୁ ପଡୁଥିବ ବହୁତ ପରିଶ୍ରମ ଟା ବେଶୀ ହେଇଯାଉଥିବ।
ପରିଶ୍ରମ ବହୁତ ଅଛି।
ହୁଁ ବହୁତ ହେଇଯାଉଥିବ ପରିଶ୍ରମ ଏପଟେ ଘର କାମ କର ସେପଟେ ଆ ଛୁଆ ମାନଙ୍କୁ ରେଡି କରିକ ସ୍କୁଲ ପଠାଅ ହଜବେଣ୍ଡ କୁ ପଠାଅ। ଶାଶୁ ଶଶୁରଙ୍କ ସେବା କର ବହୁତ କାମ କରିବାକୁ ପଡୁଥିବ।
ବହୁତ ଏବେ ପର୍ଯ୍ୟନ୍ତ ବାପା ବି ଖାଇନାହାନ୍ତି। ବ୍ରଶ କରିନାହାନ୍ତି। ଏପଟେ ମୁଁ ଆଁ ଚା ପିଇଛନ୍ତି କିନ୍ତୁ ନାସ୍ତା କରିନାହାନ୍ତି ସକାଳୁ ଯେଉ ନାଲି ଚା ଟା ପିଅନ୍ତି ନା। ସେଇଟା କେବଳ ପିଇଛନ୍ତି।
ଶ୍ୱଶୁରଙ୍କର କେତେ ଏଜ ହବ କି।
ଏଜ ଫଟି ସରି ଏଇଟି ଟୁ।
ହୁଁ ଏଇଠି ଟୁ ହେଇଗଲାଣି।
ହୁଁ।
ହଁ ଏବେ ବି ଷ୍ଟ୍ରଙ୍ଗ ଅଛନ୍ତି ନାଇଁ।
ହଁ ଷ୍ଟ୍ରଙ୍ଗ ଅଛନ୍ତି ଯିବା ଆସିବା କରୁଛନ୍ତି ସେଇଟା ବଡ଼ କଥା।
ହଁ ଆଉ ତାଙ୍କୁ କହିବେ ଟିକେ ଚଲାଚଲି କରିବେ ଆଉ।
ନାଇଁ ସେତିକି ବି କରୁଥାଆନ୍ତୁ।
ହଁ ଏକ୍ସରସାଇଜ ଟିକେ କଲେ ତାଙ୍କ ଦେହ ଟା ଷ୍ଟ୍ରଙ୍ଗ ରହିବ।
ଷ୍ଟ୍ରଙ୍ଗ ରହିବ।
ଆଉ ଶାଶୁ ତ ପୁରା ଷ୍ଟ୍ରଙ୍ଗ ଅଛନ୍ତି ଆଉ।
ଦେଖି ଚନ୍ତି ଫଟରେ।
ଅନ୍ଦାଜରେ କରିଦେଲେ ଶ୍ୱଶୁରଙ୍କୁ ଯଦି ଏତିକି ହେଇଥିବ ତାଙ୍କଠୁ ତ ଟିକେ ଛୋଟ ହେଇଥିବେ ନା।
ହଁ ହଁ ଛୋଟ।
ନା ସେମ୍ ଏଜର।
ନାଇଁ ନାଇଁ ସେମ ଏଜ୍ ନାଇଁ ବହୁତ ଛୋଟ ଯେମିତି ବାର ପନ୍ଦର ହେଇଯିବ।
ହଁ ଆଜିକାଲି ତ ସମସ୍ତେ ଏମିତି ଛୋଟ ରହୁଛନ୍ତି ଟିକେ ଆଉ।
ନ୍ଦର ଗ୍ୟାପ୍ ନାହିଁ ଏବେ ତ ସବୁ ଆଠ ଦଶ ବର୍ଷ ଏମିତି ତିନି ଚାରି ବର୍ଷ ଗ୍ୟାପ୍ ରହୁଛି କିନ୍ତୁ ସେତେବେଳେ ତ ନା ଜଲ୍ଦି ଇଏ ଯାଉଥିଲେ ନା ବାହା ହେଇ ଯାଉଥିଲେ।
ହଁ ଆଗକାାଳ ଲୋକ ଜଲ୍ଦି ମ୍ୟାରେଜ କରୁଥିଲେ କମ୍ ଏଜ ରୁ ବି କରୁଥିଲେ।
କମ ଏଜ୍ ରୁ ନା ଯେମତି ବାର ବର୍ଷ ତେର ବର୍ଷରୁ।
ହଁ ସେମିତି କରିଦଉଥିଲେ। ନାଇଁ ଷ୍ଟ୍ରଙ୍ଗ ଅଛନ୍ତି ଆଉ ସେଥିପାଇଁ ଆଉ ବାପାଙ୍କୁ ଏତେ ବୟସ ତ ହେଲାଣି ସେ ଷ୍ଟ୍ରଙ୍ଗ ଅଛନ୍ତି ଆଉ।
ଅଛନ୍ତି।
ଦେହ ସବୁବେଳେ ଠିକ ଠାକ ରହୁଛି ତ।
ହଁ ହଁ ଠିକ ଠାକ ରହୁଛି।
ଆଉ ଆଉ ଆଜି କଣ ପୂଜା ପୂଜି ସବୁ ସାରି ସାରିଲେଣି କାମ ସବୁ ଘର କାମ ସରିଲାଣି।
ସବୁ ସରିଲାଣି ସବୁ କାମ ସରିଲାଣି ଖାଲି ମାନେ ଇଏ ହେବ ଆଉ ଲଞ୍ଚ ବନାହେବ।
ଲଞ୍ଚ ହବ ଆପଣଙ୍କ ନଣନ୍ଦା ଆସିବେ
ତା ପାଇଁ ଟିକେ ବିଜି ରହିବି ହଁ ତା ପାଇଁ ଟିକେ ଟିକେ ବିଜି ରହିବି ସେଥିପାଇଁ ମୁଁ ସବୁ କାମ ଜଲ୍ଦି ସାରି ଦେଇଛି କାଇଁ
ସେ ଗଲା ପରେ ରୋଷେଇ କରିବେ ପୁଣି ଲଞ୍ଚ ପାଇଁ କରିବେ ଆଉ। ଆଉ ପୁଅ କଣ କରୁଛି।
ପୁଅ ତାର ଗାଧୁଆ ପଧାଆ ସଇଲାଣି ରେଡ଼ି ହେଉଛି ତ ଏବେ ଖାଇବ ଆଉ।
ପାଠ ପଢିବ ଏବେ ନା ଯୋଉ ବ୍ରେକ୍ଫାଷ୍ଟ କରିବେ ପାଠ ପଢିବ।
ହଁ।